ହାଲୋ।
ହାଲୋ ମନୋଜ।
ମ ମଣି ଭାଇ ନମସ୍କାର।
ନମସ୍କାର ନମସ୍କାର।
ହଁ ମଣି ଭାଇ ଆଜି କଣ ଆପଣଙ୍କର ଖିଆ ହଁ। ଆପଣଙ୍କ କଥା ବହୁତ ଭଲ ମତେ ଶୁଭୁଛି ଆଉ ଆପଣଙ୍କର ଆଜି କଣ ଖିଆ ପିଇଆ ହେଇଛି।
ହଁ ମୁଁ ତ ଏଇ ଅଁ ମଧ୍ୟାହ୍ନରେ ଖାଇଥିଲଥିଲି କଣ କହିଲେ ଭାତ ଡାଲି। ଆଉ ପୋଟଳ ଆଳୁ ଭଜା।
ଆଜ୍ଞା।
ଆଉ ଏଇ ସନ୍ଧ୍ୟାବେଳେ ଟିକେ ଚା ବିସ୍କୁଟ ଖାଇି ଥିଲି। ଆଉ ଏବେ ଭାବୁଛି ଆମର। ର ରୁଟି ଆଳୁ ବୁଟ ହେଇଛି ସେଇଆକୁ ଖାଇବି ଆଉ ଆଉ ଆପଣ କଣ ଖାଇଛନ୍ତି ନା କଁ।
ହୁଁ ମୁଁ ତ ପ୍ରାୟ ଆଜି ଦିନରେ ଖାଇଥିଲି। ଭାତ ଆମର ଟିକେ କୁକୁଡ଼ା ଝୋଳ। ଆ କୁକୁଡାର କଷା ଆଉ ଟିକେ ପାମ୍ପଡ ଏଇ ସବୁ ଜିନ୍ଷ ଖାଇଥିଲି ଏସବୁ ଜିନ୍ଷ ଖାଇସାରିଆ ପରେ ମତେ ତୋ ମୋ ମା ପ୍ରାୟ ସଞ୍ଜବେଳେ ଏଇ ପାଗକୁ ଦେଖି ଯେମିତିକି ମୁଢି ସହିତ ଟିକେ ମିଶଚର ବି ଯାଚିଥିଲେ ମତେ ଟିକେ ମୁଁ ସନ୍ଧ୍ୟାବେଳେ ଯେହେ ତୁ ଶୋଇପଡିଥିଲି ମତେ ଭଲ ବି ମଧ୍ୟ ଟିକେ ଲାଗିଲାନି ସେ ସବୁ ଖାଇବା ଲାଗି। ପ୍ରାୟତ ଏବେ ଘରେ ଟିକେ ଘର ଲୋ ତ ସମସ୍ତେ ଆଣିଚନ୍ତି ଯେମିତି କରିଚନ୍ତି ପୁରୀ, ବୁଟ ଆଳୁ ତରକାରୀ। ଏଇସବୁ ଜିନ୍ଷ ହଉଚି ମୁଁ ଏ ତେ ଏପର୍ଯ୍ୟନ୍ତ ଘରକୁ ବି ମଧ୍ୟ ଯାଇନି ଯେପରିକି ଆ ଆପଣଙ୍କ କଥା ଟିକେ ମନ ପଡିଲା ଆପଣ ମତେ ତାକୁ ଫୋନ ଲଗେଇଥିଲେ ବହୁତ ଦିନି ହେଲା ମୁଁ ଉଠାଇ ନ ଥିଲି ସେଥିଲାଗି ମୁଁ ପୋଲ ଉପରେ ବସି ଆପଣଙ୍କ ସହିତ କଥାବାର୍ତ୍ତା କରୁଚି। ଆଉ ଆପଣ ଏଇ ସବୁ ଜିନ୍ଷ ତାହେଲେ ଆଜି ଖାଇଚନ୍ତି ଆଉ ଆପଣଙ୍କର ଦେହ ପା କେମ୍ତି କଣ ଅଛି?
ହଁ ଦେହ ପା ମୋର ଠିକ୍ ଠାକ୍ ଅଛି। କାହିଁକିନା ମୁଁ ଦେଅପାକୁ ବହୁତ୍ ହିଁ ଜଗେ। ଦେହଟା ହିଁ ସବୁ ଅମୂଲ୍ୟ ସମ୍ପଦ ଦେହ ଥିଲେ ସବୁ ସବୁ ଠିକଠାକ ହବ। ଦେହଟାକୁ ସବୁବେଳେ ଘ ଆପଣଙ୍କ ଦେହ ଭଲ ଠିକଠାକ୍ ଅଛି ତ?
ହଁ ମୋ ଦେହ ଟିକେ ଏବେ ଟିକେ ଖରାପ ଅଛି। ଯେମିତି କିି ମୁଁ ଯାଇଥିଲି ଆମର ଏ ଚଣ୍ଡିଖୋଲ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଯେ ପ ଉଁ ଡାକ୍ତରଖାନା ଯେପରିକି ମୁଁ ସେଠାରୁ କି ଛି ମୋର ଥଣ୍ଡାର ମେଡ଼ିସିନ୍ ଆଣିଥିଲି। ଆଉ ସେ ସବୁ ଖାଇଲା ପରେ ପରେ ମତେ ଟିକେ ଏବେ ଭଲ ଲାଗୁଚି ଏବଂ କାନରେ ମୋର କାନ ବିନ୍ଧା ବି ବହୁତ ହଉଚି ସେଥିଲାଗି ଆଜି ମୁଁ ଯାଇଥିଲି ସେ ସବୁ ଜିନ୍ଷ ନେଇକି ଆସିଚି। ଆଉ ମୁଁ ଆପଣଙ୍କୁ କହିଥିଲି ଆପଣ କଉଥିଲେ କି ଦୁଇ ବର୍ଷ ତଳେ ବାଦିରି ମାଂସ ଖାଇଥିଲେ ପ୍ରାୟତଃ ବାଦିରି ମାଂସ୍ ତ ଯେବେ ରୋଷେଇ ହୁଏ ମୋର ଗୋଟେ ବଡ ଭାଇ ଅଛନ୍ତି ବୁଲୁ ଭାଇ। ସିଏ ବହୁତ ଭଲ ଯେପରିକି ଅରୁଆକୁ ବାଦିରି ମାଂସ କରନ୍ତି ବହୁତ ଭଲ ଖାଲି ଅରୁଆକୁ ଯୋଉ ବାଦିରୀ ମାଂସ କଷା ହେଇଥିବ।
ହଁ ଆ ତା ଦେଅରେ ବି ତାହ କଣ କଇଲେ ତା ଦେହରେ କିଛି ମାଂସ ମାଂସ ନଥିବ ବାସ୍ କଣ୍ଟା ଛୋଟ ଛୋଟ କଣ୍ଟା ଥାଏ ବା ମାଂସ ହିଁ ନଥାଏ ବାସ୍ ତାକୁ ଟିକେ ଖାଲି କଁ କଇଲେ ସୁସୁମିକି ହିଁ ଖାଇବେ କଣ୍ଟା ଯେ ଆପଣ ତା ଯିଏ ଗୋ ଇଚ୍ଛା ନଥିବ ସେ ଖାଇବିନି କିନ୍ତୁ ଭଲ ହେଟା ସ୍ଵାଦ ଲାଗେ।
ଆଜ୍ଞା।
କଣ୍ଟା ହିଁ ଥିବ ସେ ମାଂସରେ ବୁଝିଲେ କଷାଟା କଷାଟା ହିଁ ତାର ଭଲ ଲାଗେ ଝୋଳ ସେ ମ ମାଂସ ପାଇଁ ନୁହେଁ କଷା ଟା ହିଁ ଭଲ ସେ ମାଂସ ପାଇଁ।
ପ୍ରାୟତଃ ମୋର କିଛି ବର୍ଷ ତଳର କଥା ମନ ପଡ଼ୁଚି ଯେମିତିକି ଆମେ ଆମ ଚାଳି ଚାଳି ଘରେ ରହୁଥିଲୁ। ସେ ସମୟରେ ପ୍ରାୟତଃ ମାମ୍‌ ବହୁତ କମ ଟଙ୍କାରେ ବାଦିରି ମାଂସ ମିଳେ। ଏ ଯେମିତି ବହୁତ କମ ଟଙ୍କାରେ ମିଳେ ଏବେ ଏବେ ତ ପ୍ରାୟ ବାଦିରି ଗୋଟାକ ପାଆଁଶରୁ ଛଅଶହ ଟଙ୍କା ଉପରେ ହେଲାଣି ତା ଗୋଟେ ବାଦିରୀରୁ ପ୍ରାୟତଃ ଚାରିଶହ ପା ଖାପାଖି ମାଂସ ବାହାରଯିବ ସେ ସେତେବଳେ ବହୁତ୍ ତ ଭଲ ବାହାରୁଥିଲା ଭଲ କମ ରେଟରେ ବି ବାଦିରୀ ମାଂସ ଦିଆ ହଉଥିଲା ଆମ ଘରେ ଏମିତି ରୋଷେଇ ହେଇଥିଲା ମୋର ମନ ଅଛି ପାଖାପାଖି ମୋର ବଡ ଭାଇ ଯିଏ ତୋଫାନ ଭାଇ, ଜୀବନ ଭାଇ ତାଙ୍କୁ ବହୁତ ମାତ୍ରାରେରେ ଶ୍ଵାସ ରୋଗ। ସିଏ ସବୁ ତାଙ୍କ ଲାଗି ସକାଳେ ରୋଷେଇ ହେଇଥିବ ସିଏ ଉ କ୍ଷୀରୀ ଖାଇବେ ଯେହେତୁ ମୋର ସେ ଶ୍ଵାସ ନାହିଁ ମୋତେ ବି ମଧ୍ୟ ସେ ଜିନିସଟା ଖାଇବାକୁ ବହୁତ ଭଲ ଲାଗେ ମୁଁ ତାଙ୍କ ପାଖରେ ବି ମଧ୍ୟ ବହୁତ ଥର ଖାଇଛି। ଆଉ ବହୁତ ଥର ଭଲ ବି ମଧ୍ୟ ଲାଗେ ପୁରା ଯେପରିକି ଆପଣ ଜାଣିଥିବେ ପୁରା ଏକଦମ ଭଲ ଭାବରେ କଷା ଯାଇଥିବ ଅରୁଆ ଭାତକୁ ସେ ସବୁ ଜିନିଷ କେମିତି କଣ ଲାଗିବ ଆପଣଙ୍କୁ ଯେମିତି ଏବେ ଲାଗୁଥିବ ଅରୁଆ ସହିତ ପନିର କି ଅରୁଆ ସହିତ ଆମର ଯୋଉ ଛତୁ ବେସର ଟା। ଏସବୁ ଆପଣଙ୍କୁ ମୁଁ ଜାଣିଛି ବହୁତ ଭଲ ଲାଗୁଥିବ ଆପଣ ଯେହେତୁ ଗୋଟେ ନିରାମିଷ ଲୋକ। ଏସବୁ ଜିନିଷ ଭଲ ଲାଗୁଥିବ। ଆଉ ଆପଣଙ୍କର ଜେଜେ ମା ଜେଜ ଆଉ ଜେଜେମାଙ୍କ ଦେହ କେମିତି କଣ ଅଛି?
ହୁଁ ଯେ ଆଜ୍ଞା ଜେଜେମା ଚା ଉଁ ମା ତ ଚାଲିଗଲେଣି ପ୍ରାୟତଃ ଅ ଦଶ ମାସ ହବ ଜେଜେ ଅଛନ୍ତି ଜେଜେଙ୍କ ଦେହ କଣ କହିଲେ ଟିକିଏ ସିଏ ଏବେ ଦୁର୍ବଳ ହେଇଗଲ ଲେଣି ଧୀରେ ଧୀରେ କାହିଁକି ନା ବୟସ ହେଲାଣି ତାଙ୍କୁ ପ୍ରାୟତ ଅ ଲବେ ପାଖାପାଖି ହେଇଯିବ। ନବେ ପାଖ ପଞ୍ଚାଅଶି ସତାଅଶି ଭଳିଆ ହେଇ ସାରିବଣି ହେଇଗଲେଣି। ବାସ ସେ କଣ କହିଲେ ଟିକେ ଘରେ ଉଠୁଛନ୍ତି ତାଙ୍କର ଡାଇବେଟିସ୍ ବ୍ଲଡ ପ୍ରେସର ଏ ସବୁ ରୋଗ ଅଛି ତାପରେ ଟିକେ ତାଙ୍କର ଉ ପଡି ଯାଇଥିଲେ ସେ ଯାଇଥିଲେ ଜଣଙ୍କ ଘର ପାଖକୁ ତାଙ୍କ ପଡି ଯାଇଥିଲା ତାଙ୍କର ବାହାରି ଥିଲା କିଛି ପାଗଳାମି ଦୋଷ। ପାଗଳମୀ ମାନେ ତ ସେ ବହୁତ ସେତେବେଳେ ପାଗଳାମି ଆଟାକ୍ କରି ଥିଲା ବହୁତ ମାନେ ହେଇଥିଲା ତାଙ୍କ ସେଇ ମେଡିସିନ ଟା ବି ଦିଆ ହଉଛି। ଏପର୍ଯ୍ୟନ୍ତ ସେ ସେ ମେଡିସିନ ଖାଇକି ଏବେ ଘରେ ବାସ୍ ତାଙ୍କର ନିଜ କର୍ମ ସେ କରୁଛନ୍ତି ବା ସେ ଏତିକି ଆଉ ମାନେ ଧୀରେ ଧୀରେ ଦୁର୍ବଳ ହେଇ ଗଲେଣି ଆଉ ଜେଯେବାପା ଆଉ।
ଆଜ୍ଞା ମତେ ତ ଜଣା ନାହିଁ ଯେପରିକି ଆମେ ଆଗ କାଳ ଲୋକ ତ ପ୍ରାୟ ନବେରୁ ଶହେ ବର୍ଷ ପାଖାପାଖି ବଞ୍ଚୁଛନ୍ତି ଦେ ଯେପରିକି ମୁଁ ଏବେ ଗୋଟେ ଭିଡିଓ ଦେଖିଥିଲି ଗୋଟେ ବୟକ ବୁଢୀ ଲୋକ ଶହେ କୋଡିଏ ବର୍ଷ ହେଲାଣି। ଏବଂ ଆମ ଗାଁ ରେ ବି ଗୋଟେ ଲୁକ ବଞ୍ଚିଥିଲା ଶହେ କେତେ ବର୍ଷ? ଆମେ ତ କେତେ ବର୍ଷ ବଞ୍ଚିବା ଆମକୁ ଜଣା ନାହିଁ ମତେ ଲାଗୁଛି ଆମେ ସତୁରି ବର୍ଷ ଯାକେ ବି ଯିବା ନାହିଁ। ଯେପର କିି ଷାଠିଏ ତଳରେ ମରିଯିବା ଷାଠିଏ କି ସତୁରି ବର୍ଷ ଭିତରେ।
ଆଉ ଗୁଟେ ଶା ଆଉ ଗୁଟେ ମନର ଯୋଉଟା କ କଥା କହୁଛି ମୋର ସାଙ୍ଗଟା ସାଙ୍ଗଙ୍କର ତାଙ୍କର ଭା ତାଙ୍କର ଜେଜେବାପା ପ୍ରାୟ ନବେ ବର୍ଷ ଟପି ଗଲେଣି। ପ ଛୟଲାବେ ଭଳିଆ ବର୍ଷ ହବ ସିଏ କିନ୍ତୁ ଏବେ ବି ଚଲା ବୁଲା କରୁଛନ୍ତି ମାନେ ବଜାର ଘାଟ କରୁଛନ୍ତି ମୁଁ ମାନେ ତାଙ୍କୁ ଧନ୍ୟବାଦ ଦେବି କି ତାଙ୍କ ସେତେବେଳେ ସେଭଳିଆ ଜିନିଷ କିଛି ଖାଉଥିଲେ ବୋଲି ସେ ପର୍ଯ୍ୟନ୍ତ ଅଛନ୍ତି ଆଜିକା ଦିନରେ ଆମେ ସେ ଏତେ ବର୍ଷ ଆଙ୍କେ ରହିପାରିବା କି? ପଚିବା ଲାଗୁ।
ନାଇ। ପ୍ରାୟତଃ ଆମେ ତ ଏଇ ଜନ୍ମରେ ମିଶିକି ଗୋଟିଏ ଗାଁ ରେ ଜନ୍ମ ହୋଇଛେ। ଏ ଯୋ ଗୋଟିଏ ଗାଁରେ କଣା? ଆପଣ ତ ଆପଣଙ୍କ ଘର ପ୍ରାୟତଃ ଆମ ଘରୁ ଯେପରିକି ଆପଣ ଗାଁ ଇଛା ପୁରୁ। ଆମ ଗାଁ ବାଜୁପୁରା ଏମିତି କି ଆପଣ ଗୋଟିଏ ଗାଁ ସେଇଟା ଇଚ୍ଛା ପୁରୁ ଯୋଡା ଯାଉଛି। ଏଇ ସବୁ ଜିନିଷ ହେଉଛି ଆପ ମୁଁ ପ୍ରାୟତଃ ଆର ଜନମରେ ଆପଣଙ୍କ ସହିତ ମିଶି ପାରିବି କି ନ ମିଶି ପାରିବି ମତେ ଜଣା ନାହିଁ। ଏବଂ ମୁଁ ବି ଯଦି ଆଜି ବଞ୍ଚିଛି କାଲି ମରିଯିବି ଆପଣ ମତେ କଣ ମାନେ କେମିତି ଆପଣଙ୍କୁ ଲାଗିବ ମୁଁ ସବୁ ସେ ସବୁ ଭାବନା ବି ଜାଣିପାରୁନି ଧୀରେ ଧୀରେ ତ ପ୍ରାୟ ଯେ ଯେହେତୁ ସମୟ ବଦଳିଯିବ ଆପଣଙ୍କ ସାଙ୍ଗସାଥି ଆପଣଙ୍କ ସହିତ ମିଶିଯିବେ ଏ ସବୁ ଭୁଲିବାକୁ ଲାଗିବେ। ମତେ ମୁଁ ବି ଆପଣଙ୍କ କଥା ଜାଣିପାରୁଛି ଯେପରିକି ଆପଣଙ୍କ ସାଙ୍ଗ ଗୋଟେ ଚୁଇନ ବୋଲି ପିଲା ଥିଲେ ସେ ସେତେବେଳେ ଆପଣଙ୍କ କଲେଜ ବଳେ ପଢୁଥିଲା ବଳେ ତାଙ୍କର ଦେହାନ୍ତ ହେଇଥିଲା। ସେ ବହୁତ ଆପଣଙ୍କର ଜଗିରି ବି ମଧ୍ୟ ଥିଲା। ଆ ସେତେବେଳେ ଆପଣଙ୍କୁ ମୂଁ ଆଜ୍ଞା ଆଜ୍ଞା ସେତେବେଳେ ଆପଣଙ୍କୁ ଯୋଉ ଭଳିଆ ଲାଗିଥିବ ମୁଁ କିଛି ମାନେ ଅବିଶ୍ବାସୀ କରୁଛି। ଯେପରିକି ମୋର ବି ମଧ୍ୟ ଗୋଟେ ଅଜା ବି ମଧ୍ୟ ମରିଥିଲେ ଯେପରିକି ତାଙ୍କର ବିରି ବିଲକୁ ସେ ଯାଇଥିଲେ ବିରି ବିଲରୁ ଉପରେ ମୁଗ ବିଲକୁ ଯାଇଥିଲେ। ମୁଗ ବିଲରୁ କିଛିଟା ମୁଗ ତୋଳିକି ଆସୁଥିବା ସମୟରେ ସେଠି ତାଙ୍କୁ ହାଟ ଆଟାକ୍ ର କିଛି ଆସିଲା। ସେଥି ମଧ୍ୟରେ ଆମେ ନେଇକି ଯାଇଥିଲୁ ବର୍ଚଣା ମେଡିକାଲ। ପ୍ରାୟତଃ ସେଠି ତାଙ୍କର ଦେହାନ୍ତ ହୋଇଯାଇଥିଲା ସେଠି ଆଜ୍ଞା ସେଠି ମତେ ବହୁତ ଦୁଃଖ ପହଞ୍ଚାଇଥିଲା ସେଦିନ। ମାନେ ବହୁତ ମୋ ସହିତ ସେ ସେତିକି ମିଶିକି ଥିଲେ ସେଥିଲାଗି ମୁଁ ବହୁତ କହିବି କାନ୍ଦିଚି ସେଥିଲାଗି ଆଉ ଏସବୁ ଜିନିଷ କେମିତି କଣ ଭଗବାନଙ୍କ ଦୟାରୁ କାହା ସହିତ ନ ହଉ। ଆଉ ଯିଏ ତ ଯେତିକି ଦିନ ପାଇଁ ଆସିଛନ୍ତି ସେ ସେତିକି ଦିନ ରହିକି ଚାଲିଯିବେ। ଆପଣଙ୍କୁ କଣ ଲାଗିଛି ସବୁ ମାନେ ଭଗବାନ ଆମକୁ କାହିଁ ଜନ୍ମ ଦେଉ ଏଇ ସବୁ ଜନ୍ମ ଆଜ୍ଞା।
ଏଇଟା ତ ଏଇଟା ତ ମୁଁ କଣ କହିଲେ ଏଇଟା ତ ନିଜର କ କହିଲ ଏଇଟା ଭଗବାନ ଗଢ଼ିଛନ୍ତି ଏଇଟା ପା ବନେଇଛନ୍ତି ଆମ ପାଇଁ। ଏଇଟା ଭଲ କଥା କିନ୍ତୁ ନହେଲେ ଲୋକମାନେ କଣ କହିଲେ ଏ ଏ ଏ ଯଦି ବି ସମସ୍ତେ ବଞ୍ଚିକି ରୁହନ୍ତି ଦୁନିଆରେ ଏଇଟା ଲୋକଙ୍କର କଣ କହିଲେ ଗୋଟା ମାନେ କଣ ଇର୍ଷା ଭାବ ଗର୍ବ ଭାବ ସବୁ ବା ଆସେ। ହେଲା। ଯଦି ବି କଣ କହିଲେ ଏଇଟା ନ କରିଥାନ୍ତେ ମରଣ ଟା ବୋଲି ଭଗବାନ ତାହେଲେ ସେଟା ବହୁତ ଅସୁବିଧା ହେଇଥାନ୍ତା ଲୋକମାନେ କାହାକୁ ବି କିଛି ମାନିବେନି ଠାକୁରଙ୍କୁ ବି ଭକ୍ତି କରିବେନି। କିଛି କାହାକୁ ମାନିବେନି ଏଇ ଭଳିଆ ଯଦି ସେ ଭଳିଆଯଦି ନ କରିବେ ସିଏ ସେ ନ କରିଥାନ୍ତେ। ମୁଁ ଯା ଯେତିକି ଅନୁଭବ କରିଛି।
ହଁ।
ତାହେଲେ ଏଇ ସବୁ ଜିନିଷ ପ୍ରାୟତଃ ଆମେ ତ ଏ ମଣିଷ ଜନ୍ମ ପାଇକି ବହୁତ ଭଲରେ ଅଛନ୍ତି। ଅଛୁ ଯେପରିକି ଆମର ଏ କୁକୁଡା ଜନ୍ମ ହେଉ କି ଛେଳି ଜନ୍ମ ହେଉ କି କୁକୁର ଜନ୍ମ ହଉ ଇଏ ଯୋଉ ଲୋ ଉଁ ମାନେ ଜନ୍ମ ହେଇଚନ୍ତି ତାଙ୍କ ଜ ଜୀବନରେ ସିଏ ପ୍ରାୟ କଣ କରିଚନ୍ତି କିଛି ଜଣା ନାହିଁ ଆମେ ବି କେବେ କୁକୁଡା ଜନ୍ମ ହବା ଆମକୁ ବି ମଣିଷ ମାନେ ମାରିକି ଖାଇବେ ଏସବୁ ବିଷୟରେ ଆପଣ କେବେ ଭାବିଛନ୍ତି?
ହୁଁ ପ୍ରାୟତଃ ଭାବୁ ଭାବିଲେ ମତେ ବହୁତ ହିଁ ଦୟା ଲାଗେ। କାହିଁକିନା ଭାବୁଥିଲ ଭାବିଲେ ମୁଁ ଯଦି ବିି ମୁଁ ପୂର୍ବ ଜନ୍ମରେ କୁକୁର ଜନ୍ମ କି କୁକୁଡ଼ା ଜନ୍ମ କି ଯାହା ବି ଜନମ ହେଉ ଲୋକମାନେ କେମିତି ଖାଉ ଚନ୍ତି ମାରିକି ସେଇ କଥା ଭାବୁଚି ମୁଁ ନେଷ୍ଟେ୍ ଜନ୍ମରେ ଯଦି ବି ସେ ଚାହିଁବେ ସେ ମାରିଦେଇକି ଯଦି ବି ନୂଆ ଜନ୍ ମନ୍ ପାହିବି ବୟ ମତେ ବି କିଏ ପ୍ରାୟ ମାରିକି ଖାଇବ ତା ବି କିଛି କହିବି ନ ହେଇପାରେ ଏସବୁ ତ ଭାବେ ବେଳେ ବେଳେ ବସିଲା ବେଳେ ମୁଁ ଯା ହଉ ଅ ମଣିଷ ଜନ୍ମ ପାଇଁ ବହୁତ୍ ହିଁ ଭଲ ଜନ୍ମ ପାଇଚ। କାହିଁକି ନା ମଣିଷ ଜନ୍ମ ଦୁନିଆର ସବୁଠୁ ଶ୍ରେଷ୍ଠ ଜନ୍ମ। ଅ କାଇଁନା ସ୍ ତାର ବିଚାର ଶକ୍ତି କିଛି ଥାଏ ଭାବିବା ଶକ୍ତି ଥାଏ ଯାହାକି ଆଉ କୌଣସି ବି ଜୀବ ପାଖରେ ନଥାଏ।
ଆ ହା।
ବୁଝିଲେ।
ତାଃ ହେଇ ଆଜ୍ଞା। ତାହେଲେ ପ୍ରାୟ ଆପଣ ଏବେ ତ ସମୟ ହେଲାଣି ପ୍ରାୟତଃ ନଅଟା ପାଖାପାଖି ଆପଣ ରାତ୍ରି ଭୋଜନ କଣ କରିବେ ଆଉ କେତବେଳେ କରନ୍ତି? ଏସବୁ ମୁଁ ତ ପ୍ରାୟ ରାତ୍ରି ଭୋଜନ ଦଶଟା ନ ବା ଯେହେତୁ ଆମର ଗୋଟେ ବଡ ଫ୍ୟାମିଲି ବଡ ପରିବାର ଏଥିଲାଗି ଆମର ରାତ୍ରି ଭୋଜନ ପ୍ରାୟତଃ ଖାଉ ଖାଉ ଦଶଟା ସାଢେ ଦଶଟା ଏମିତି ହୋଇଯାଏ। ତାପରେ ଆମର ଘର ଲୋକ ତାଙ୍କର ଉଁ କାର୍ଯ୍ୟକଳା ସବୁ ସାରି ଆ ଶୋଇବାକୁ ଯାଉଁ ଯାଉଁ ଏଗାରଟା ପାଖାପାଖି ହୋଇଯାଏ। ଏଗାର ସାଢେ ଏଗାର ଏମିତି ହୋଇଯାଏ ଆପଣଙ୍କର ପରିବାର ତ ଯେ ଯେ ଯ ଏତିକି ଆପଣଙ୍କ ଛୋଟ ପରିବାର ଯେମିତି କିି ଆପଣଙ୍କର କେତବେଳେ କଣ ଖାଆନ୍ତି ଆଉ କେତବେଳେ ଆପଣ ଶୋଇବାକୁ ଯାଆନ୍ତି ଏସବୁ ବିଷୟରେ ଆପଣଙ୍କର
ହଁ ହଁ ମୁଁ ତ ଶୁଣ ପ୍ରାୟତଃ ଆମର କଁ କହିଲେ ଛୋଟ୍ ବଡ ଛୋଟ ଫ୍ୟାମିଲି ବି ଏତେ ବଡ ନୁହେଁ ତଥାପି ଆମ ପ୍ରାୟଶ ଦଶଟା ଭିତରେ ଆମେ ଖାଇ ନଉ ଉଁ କାଇଁ ନା ପ୍ରାୟ ତ ବାପା ମ୍ୟାକ୍ସିମନ୍ ଟାଇମ୍ ଅଧିକାଂଶ ଟାଇମ୍ ଡ୍ୟୁଟି ଯାଆନ୍ତି ରାତିରେ ଡ୍ୟୁଟି ଯାଆନ୍ତି ସେଇ ପାଇଁ କି ମୁଁ ଆମର ପ୍ରାୟ ଦଶଟା ଭିତରେ ଖାଇ ଦେଇକି ଆମର ପ୍ରାୟ ସାଢେ ଏଗାରଟା ଭିତରେ ଆମେ ଶୋଇଯାଉ ହୋଇଯାଉ ପ୍ରାୟ ତ ଆମ ମୁଁ ତ ଛଅଟା ଛଅଟା ସାଡେ ଛଅଟା ଭିତରେ ମୁଁ ଉଠିଯାଏ।
ଆଜ୍ଞା ପ୍ରାୟତଃ ମୁଁ ଆଜ୍ଞା ମୁଁ ଆପଣଙ୍କୁ ଗୋଟେ କଥା ପଚାରିବାକୁ ଯାଉଁଚି ଯେପରିକି ମୋର ଯୋଉ କାନ୍ଧ ଗଳା ବ୍ୟାଗ୍ ଜାଣିଥିବେ ଯେପରିକି ସ୍କୁଲ ନବା କି ଟ୍ରାଭେଲ ମାନେ ଯିବା ଆସିବା କରିବା ପାଇଁ ମୋର ତ ପ୍ରାୟ ସେ ବ୍ୟାଗ୍ ନାଇଁ ଗୋଟେ ଭଲ ବ୍ୟାଗ୍ ଯଦି ଆପଣ ମତେ ଦେ ଦେଲେ ମାନେ ଉପହାର ଦେବେ କି ମତେ ଯଦି ବ ତାଇ ଦେବେ କେଉଁଠାରେ ଭଲ ବ୍ୟାଗ୍ ମିଳୁଚି ମୁଁ ଆପଣଙ୍କ ଉପରେ ଟିକେ ଚିର ପ୍ରକୃତ ହେବି।
ହଁ ସ୍- ଭଲ କଥା କହିଲେ। ଅ- ଆପଣଙ୍କର ଯଦି ବି ଭଲ ଆଣିବେ ସ୍-ଅ-ସବ୍ ଫାରି ର ଆଣିବେ ଆ ଇଏ ଗୋଟେ ଇଂଲିଶ୍ କମ୍ପାନୀ ସଫାରି ନହେଲେ ଆପଣ କଣ କହିଲେ ଏଁ- ଆଉ ଟା କଣ ଏଇଟା କହୁଥିଲି ତ ୱାଇଲ୍ଡ୍ କ୍ରାଫ୍ଟ୍ ହଉ ନହେଲେ ଉଁ- କଣ କହିଲେ ଏ ଶ୍ରୀଲେଦର୍ ର ବୋଲି ବୁଝିଲେ ଶ୍ରୀଲେଦର୍ ର ବୋଲି ଗୋଟେ ଡୋଳ